ହେ ହାଲୋ।
ହାଲୋ ହାଲୋ।
ନମସ୍କାର।
ନମସ୍କାର କୁହ, ତମେ କଣ କରୁଛ? ହାଲୋ
ମୁଁ ଏଇ ଆମର ଆମ ଖାନ୍ସ
ହୁଁ ହୁଁ।
ମୁଁ କହିଲି ଶୁଭୁଛି। ହଁ ମୁଁ କହିଲି ମୋର ଏ ଟିକେ ପୁରୀ, ହଁ। ପୁରୀ ଯିଏ ପାଇଁ ଆମର ଯେ କଥାଟା ଟିକେ ହଉଥିଲୁ, ଆଉ ଶ୍ ମାନେ ପରିବାର ଲୋକଙ୍କୁ ନେଇିକି ଯିବୁ ବୋଲି ଆଉ, ଆମେ ଏବେ ଛୁଟିରେ ଅଛୁ ମାମୁଁ ଘର ଆସିବାର ତ ମାମୁଁ, ମାଇଁ, ବାପା, ବୋଉ ଏ ସବୁ କଥା ହଉଥିଲେ ଆଉ, ଯିବା ପାଇଁ ଟିକେ ପୁଲୀ। ସ୍ନାନ ପୂର୍ଣ୍ଣିମାକୁ ଆସୁଛି ନହଲେ ସ୍ନାନ ପୂର୍ଣ୍ଣିମା ଯଦି ନହେଲା, ଆମେ ଯିବୁ ଯୋଉ ଠାକୁରଙ୍କ ସୁନାବେଶ ଯୋଉ ହୁଏ। ସେଠିକି ଯିବା ପାଇଁ ଭାବିଛୁ, ନହେଲେ ଆମର ଯେମିତି କଣ କହିଲେ? ଉଁ ଯେମିତି ରଥଯାତ୍ରା, ଗୁଣ୍ଡିଚା, ବାହୁଡା ୟା ଭିତରେ ମାନେ ଚାରିଟା ଅ -ମାନେ ଚାରିଟା ଅଛି। ଉଦାହରଣ ଅଛି ଦେଖାଯାଉ କୋଉଟା ଗୋଟେ ଯଦି ଡୋରି ଲାଗିଲା ନିହାତି ଯିବୁ ଆଉ।
ଓହୋ ତମ ବାପା ମା ତମ ପରିବାର କେତେ ଜଣ କି?
ଆମର ଆମର ଏମିତି ଜଣେ ନାନି ବାହା ହୋଇଯାଇଛନ୍ତି, ଆମେ ଆଉ ଦି ତିିନି ଜଣ ଅଛୁ ଆଉ ଭାଇ ଭଉଣୀ ଆଉ।
ହୁ ହୁ ତାହେଲେ କୋଉଥିରେ ଯିବ ବୋଲର ନା, କାର ନା ବା ବାଇକ୍?
ଏଇ ବୋଲର ରେ ଯାହା ଯିବୁ ଆଉ, ମାମୁ, ମାଇଁ ହେରିକା ସମସ୍ତେ ଯିବା ପାଇଁ ପ୍ଲାନ ମାନେ ଚେଷ୍ଟା କରୁଛୁ ଦେଖାଯାଉ, ଆପଣ ଆସିବେ ଯିବା।
ହଁ ଯଦି ନାଇଁ ବୋଲର ଗଲେ ଆମେ ଯିବୁ ନା।
ହଁ ଆସନ୍ତୁ ମିଶିକି ଗଲେ ଭଲନାଉ, ଜଗା ଦର୍ଶନ ଖାଲି ଏ ଏକୁଟିଆ ଗଲେ ଖୁସି ଲାଗିବ କି, ସମସ୍ତେ ଆଇଲେ ଜଗା ଭାବିବ ହଁ ମୁଁ ଆ ଆକୁ ତ ଟାଣିଲି ସେ ତାଙ୍କ ସହିତ ଆଉ ଦି ଚାରି ଜଣଙ୍କୁ ଟାଣିଲେ, ଏଇଟା ବଡ ନାଁ ଖୁସି ଆଉ।
ହଁ ଆଉ କଣ ଖାଇଛ ଏବେ?
ମୁଁ ଏବେତ ଖାଇଥିଲି ଯୋଉ ଚୁଡା ଚୁଡାକୁ ଚିନି ଆଉ ବାଇ ଯୋଉ ଚୁଡା, ଚିନି ଆଉ ଦହି ଏମିତି ସବୁ ଚ ଚକୁଡି ଖାଇ ଦେଇଚି ଆଜି ପାଗ ଖରାପ ଆଉ ଏଇଠି ପାଣି ନୂଆ ପାଣି ସେ ପୁଣି ବର୍ଷା ହେଇଯାଉଛି, ଆଉ ଆମ କୂଅ ପାଣି ପିଉନି ଯେ ଆଉ ଜଣ ଙ୍କର ଏ ପାଟ ନୂଆଁ କୂଅ ଖୋଲିଛନ୍ତି ଆମ ଗାଁ ପାଖରେ ଘର ପାଖରେ ସେଠି ପିଉଛୁ ସେ ପାଣିରେ। ଗାଧୁଆପାଧୁଆ କରିକି ଟିକେ ପେଟ ଗରମ ହେଇଯାଇଛି, ସକାଳୁ କିଛି ଖାଇନି ଦେହ ପୁରା ଖରାପ ହେଇଯାଇଛି ମୋର। ଆଉ ଖାଲି ଶାଗୁ, ମିଶିରି, ବୁସି, ବୁସି ନା ବୁସି ଏମିତି କଣ ଗୋଟେ ପିଇଥିଲି, ଆଉ ଚୁଡା ଖାଉଛି ତ ଦିନସାରା ଏବେ ବି ଟିକେ ଖାଇଛି ଚୁଡ଼ା ଆଉ। ରାତିରେ ଦେଖିବା କଣ ସୁଜି ଫୁଜି ଟିକେ ଖାଇକି ଶୋଇପଡିବା, ଆଉ ରାତିଟା କଟିଗଲେ ହେଲା ଆଉ।
ଆଉ କଣ କରୁଛ, ତମେ କଣ କରୁଛ କଣ?
ନାଇଁ କରିବି କଣ ଏଇ। କଣ କରିବି ଏଇ ଘର ଘର? ଘର ପାଖରେ ଜଣେ ଆମର ଜଣେ ମାଇଁ ଏବେ ସିଲେଇ ଶିଖନ୍ତି ତ ତାଙ୍କ ପାଖରେ ଯାଇକି ବେଳେ ବେଳେ ଶିଖେ ଆଉ।
ଓ ହୋ।
ଆଉ ଆଜି କଣ ରୋଷେଇ ହେଇଥିଲା? ଆଜି ତ ଶୁକ୍ରବାର ଆମିଷ ବାର?
ହେ ସୁ ଶୁକ୍ରବାରେ ହେଇଥିଲା ମାଛ ଆଉ ଡାଲି ପୋଟ-ପୋଟଳ ଭଜା। ବଢ଼ି ଚୁରା। ଏଇ ଝିଅ ଜୋଇଁ ନାତି ଆଉ ଝିଅର ଜଣେ ଭାଣିଜୀ ସମସ୍ତେ ସାଙ୍ଗ। ସାଙ୍ଗ ହେଇକି ଆସିଥିଲେ। ଆ ସେ ସେମାନଙ୍କ ପାଇଁ ରୋଷେଇ କରିଥିଲି ଖାଇ ପିଇକି ସେମାନେ ଏଇ ବର୍ଷା ଆମର ଟିକେ ହଉଥିଲା ନା ବର୍ଷା ପୂର୍ବରୁ ସେମାନେ ଗଲେ ତାପରେ ଏବେ ଘର ଦ୍ୱାର ଓଳେଇ ଓଳା କି। କି ଏବେ ରାତି ପାଇଁ ରୋଷେଇ କରିନି ଯିବି ରୋଷେଇ କରିବି।
ଆପଣଙ୍କ ନାତି ନାତୁଣି ଆସିକି ଯାଇଛନ୍ତି ହେରି ଆପଣ ଟିକେ ମନ ଯାହେଲେ ଦୁଃଖ ଲାଗୁଥିବ ଯାହା ହେଲେ ନାତି ନାତୁଣୀ। ମାନେ ଅଜା ଆଇ ହେଇଯାଇଥିବେ।
ହଁ।
ଆଉ ତାଠୁ ଖୁସିର କଥା ଆଉ କଣ ମାନେ ଆପଣଙ୍କ ଜୀବନ ପୁରା ସାର୍ଥକ ହେଇ ସାରିଲାଣି।
ହେ ହେ ହେ
ଭଲ ନା ଆଉ।
ହ ଆଉ। ଆଉ ତମେ ଆଉ କିଛି କଣ ପାଠ ପାଠଶାଠ ପଢ଼ିଛ କେତେ?
ମୁଁ। ଏ ପ୍ଲସ ଟୁ ଯାଏଁ ପଢିବା କଥା ଆଉ।
ଆଉ କୋଉଥିରେ କୋଉ ଚାକିରୀ ଫାକିରୀ ଟ୍ରାଏ କରୁନା?
ନାଇଁ ଆଉ କଣ ଝିଅ ତ ଆମ ଘରେ ତ କୁହନ୍ତି ଆଉ ଗାଁରେ ଲୋକ ବୁ ଯିବିନି ଯେ କହିବେ ଆଉ ହଁ ବା ଯେତେ ପାଠ ପଡିଲେ ଝିଅ ଚୁଲି ମୁଣ୍ଡକୁ ଏମିତି କହନ୍ତି। ଆଉ ଘରେ ଡରିକି ପଢ଼ଉ ନାହାନ୍ତି କହୁଛନ୍ତି ହଁ ମ।
ବି ସୁଣ। ହଁ ଚୁଲି ମୁୁଣ୍ଡକୁ ହେଲେ ବି ପୁଣି ନିଜର ଗୁଜୁରଣା ପୁଣି ମେଣ୍ଟେଇବା ଦରକାର ନା ନାଇ ସାହାଯ୍ୟ। ଚୁଲି ମୁଣ୍ଡକୁ ହେଇକିରି ବି ଅଲଗା କାମ କରିପାରିବ ଜଣେ।
ହଁ ସେଇଟା ତ ସତରେ ଆଉ ଆମର ଯଦି ହଁ ମାନେ ଆପଣ ନିଜେ ଭାବୁନାହାନ୍ତି ଆଉ ଏବେ ସିନା ଝିଅ ମାନେ ସବୁ ବାହାରକୁ ଯାଉଛନ୍ତି। କିଏ। ସରକାରୀ ଚାକିରୀ ହଉ କି ବେସରକାରୀ ଚାକିରୀ ହଉ କି ଘରୋଇ ଚାକିରୀ କରୁଛନ୍ତି। କିନ୍ତୁ ଆପଣ ଭାବିଲେ ମାନେ ଯେତେବେଳେ ପୁରାଣ କଥା ଆସିଲେ ସେତେବେଳେ ତ ନାରୀ ମାନ ବାହାରକୁ ଯାଆନ୍ତିନି। କୁହନ୍ତି ଏବେ ତ ନାରୀ ବାହାରକୁ ଯାଉଛନ୍ତି ବୋଲି ଏତେ ଅସୁବିଧା ହଉଛି ବୋଲି କହୁଛନ୍ତି। ଆଉ ଗାଁ ଲୋକ ଆପଣ ଜାଣିଛନ୍ତି, କୋଉଠି କିଏ କହିବ ହ କହିଦେବ ଟିକେ ହଁ ସେଆ ହେଇଥିବେ ବୋଧେ ଆଉ। କିନ୍ତୁ ଭଲ ଆମର ସହର ପରି ଗାଁ ପରିବେଶ ଭଲ ନା ହଁ।
କଥା ଶୁଣିକି କଣ ଲୋକ ହେଉଛି ଇଏ ହେଇଯିବ କି ତାପରେ ନିଜର ଆଜି ଭ ଗୋଟେ ଭଲ ମନ୍ଦ କଣ ହେଲା ଧର ସ୍ଵାମୀ ନ ପଚାରିଲା କି ଘରେ ନ ପଚାରିଲେ ନିଜେ ପୁଣି ନି ସ୍ୱାବଲମ୍ବୀ ହେବା ନିହାତି ଦରକାର ନା।
ହଁ ସେଟା କଥା ଭ-ଭଗବାନ ତ ସେ ତିକି ନାରୀ କି ଯାହା ହଉ ମାନେ ଯେତିକି ନାରୀ କି ଯେତିକି ସ ମାନେ ଦେ ମାନେ କହିଛନ୍ତି ଶକ୍ତିଶାଳୀ ଆଉ କାହାକୁ ନୁହଁ।
ହୁଁ ତ ଯାହାହେଲେ ନିଜ ନି ନିଜ ଗୁଜୁରାଣ ମେଣ୍ଟେଇବ ପିଲା ଛୁଆ ଥିବେ ତାଙ୍କର ହଉଛି କାମ କରିବ ତମ ସ୍ୱାମୀଙ୍କ ସହିତ ଯଦି ଅଳ୍ପ କିଛି ରୋଜଗାର ଥିବ। ତା ସହିତ ମିଶିଲେ ଦି ଜାଣ ଯାକ ଗୋଟେ ଘ ପରିବାର ମାନେ ଭଲରେ ଚଳି ପାରିବ। ଆଉ ତମେ ଯଦି ଘରେ ବସିଥିବ ସ୍ୱାମୀଙ୍କ ହାତକୁ ସବୁବେଳେ ଅନେଇବ। ଆଉ ତାହେଲେ ସେଇଟା ସେ ଘର ଟା କଣ ଚଳିପାରିବ କି ସେ ସବୁବେଳେ ଅଭାବ ଅନାଟନ ଭିତରେ ରହିବ। ତାପରେ ସବୁବେଳେ ବି ଝଗଡା ଝାଟି ହବ। ଆଉ ତେଣୁ ଅ ସବୁବେଳେ ସ୍ବାବଲମ୍ବି ନିଜେ ନିଜେ ମାନେ ହବା ନିହାତି ଦରକାର୍। ଆଗୁରୁ ଥିଲା ସେମାନେ ସେ ଘର କଣରେ ରହୁଥିଲେ କିନ୍ତୁ ସ୍ଵାମୀଙ୍କ ପୁଅ ମ ଆଗେ ଅନେଇବେ ବାପା ମାଆଙ୍କ ହାତକୁ ତାପରେ ଏ ଅନେଇବେ ସ୍ୱାମୀଙ୍କ ହାତକୁ ତାପରେ ଅନେଇବେ ନିଜ ମାନେ ପୁଅ, ଝିଅ, ନାତି, ନାତୁଣୀଙ୍କ ହାତକୁ। ସେମାନେ ତାଙ୍କ ପ ହଉଚି ମାନେ ପୁରା ଜୀବନ ଟା ହିଁ ମ ସ ଯୋଉ ପୁଅ, ଝିଅ, ନାତି ବାପା ମାଆଙ୍କ ଇଏରେ ତାର ହଉଚି ଅ ଅନ ଅପେକ୍ଷା କରିି କରିକା ରହିଲେ ସେମାନେ ନିଜେ ମାନେ ମନ ଖୁସିରେ କିଛି କରି ପାରିବେନି।
ନାଇଁ ସେଟା ତ ହଁ। ନାଇଁ ସେଟା ତ ଆପଣ ଯାହା କହିଲେ ନିହାତି ସତ କଥା ହେଲେ ବି ମାନେ ଯାହା ବି ହେଲେ ମାନେ କିଏ କଣ କେବେ ଉପାସ ରହିଲାଣି ଭଗବାନଙ୍କୁ ମାନେ ଆମେ ଏଇଟି କିଏ କରି ହବ ଯାହା ହଉ ମାନେ ଦି ଓଳି ଦି ମୁଠା ଖାଇବାକୁ ସିଏ ପାଉଚି ସେଇଟା ବଡ କଥା ଲୋକ ତ ଅଛନ୍ତି ମାନେ ବଡ ଦାଣ୍ଡରେ ବି ବସିକି ବି ଲୋକ ତାଙ୍କୁ ଦିଅନ୍ତିନି କେତେ ବଡ ବଡ ଧନୀ ଲୋକ ବି ଯାଆନ୍ତି। ହେଲେ ସେମାନଙ୍କ ମନରେ କଣ ମୋହ ମାୟା କଣ ଥାଏ କେଜାଣି ସିଏ ଜାଣିଥିବେ କଣ ମାୟା ବୋଲି କଣ ଥାଏ କି ତାର। ଏଇଆ ସମସ୍ତଙ୍କୁ ଉଁ ମାନେ କଣ ମାନେ ଆମେ ସେମିତି ସମ୍ମାନ ପାଇବା। ଆଉ ସେମିତି ହେମିତିରେ ଆପଣ ବି ଯାହା କହିଲେ ସବୁବେଳେ କଣ ଅଲଗା କାହା ଉପରେ ଆଉ ମାନେ ମାନେ ଆମେ କହିବା ହଁ ତା ଉପରେ ଆମେ ବୋଝ ହେଇକି ଅଛୁ। ହେଇଟା ବି ଭାବିଆ ଯିବୁନୁ ନିଜ ଗୋଡରେ ନିଜେ ଠିଆ ହେଇ କିଛି କାମ କଲେ ହେଇଟା ବଡ କଥା। ସେ ସରକାରୀ ହଉ କି ବେସରକାରୀ ହଉ।
ବେସରକାରୀ ହଉ ଯାହାବି ହଉ କିଛି ତ ଦି ପଇସା ହଁ ଦି ପଇସା ତ ହେଲେ ଆସିବ। ନିଜର ଆମେ ସ୍ତ୍ରୀ ଲୋକ ହେଲେ ମାନେ ନିଜର ଆମେ ଡ୍ରେସ ଟେ କିଣି ପାରିବା। କିଲ ଟେ ଚୁଡି ମୁଠେ କିଣିପାରିବା କି ଟିକିଲି ଟେ କିଣିବା ଏଇଟା ଆଉ ଆମେ ସା ଆମେ ମାଗୁଚେ ନା ଆଉ। ତେଣୁ ସେମାନଙ୍କ ପାଖେରେ ଆମେ ହାତ ନ ପାତିକି ନିଜେ ନିଜେ ସ୍ୱାବଲମ୍ବୀ ନିଜେ ନିଜେ ମାନେ ରୋଜଗାର କରିବା ପାଇଁ ସବୁବେଳେ ଚେଷ୍ଟା କରିବ ସେ ଘରୋଇ ହଉ ବା ଅ ହଉଚି କି ସରକାରୀ ହଉ କି ବେସରକାରୀ ହଉ। ଯାହେଲେ ଯେତେବେଳେ ଯୋଉ ଜାଗା ଚାଲିଥିବ ଚାଲିଥିବ।
ଯାହା ହଁ ଏବେ ରଜ ତ ଟିକେ ରଜରେ ବାହାରେ ମାନେ ମାମୁଁ ଘରୁକୁ ଆସିବି ଆଉ ଯାଇ ମୁଁ କହିଲି ହଁ ଏକାଥରେ ସ୍ନାନ ପୂର୍ଣ୍ଣିମା ଅଛି ଆ ଅଛି ବାହୁଡା ଗୁଣ୍ଡିଚା ବି ଅଛ୍ ଛି ଦେଖିବା କୋଉ ଦିନ ଗୋଟେ ବି ବୋଲି ସେଥିପାଇଁ ବି ଆଉ ଯାଇନୁ ଆଉ ପାଠ ତ ଆଉ ପଢୁନୁ ଆଉ ହଉ ଦେଖିଆ ଆଉ ରହିଚି ମାମୁଁ ଘରେ। ମାଇଁ ଏରିଆ ବି ଅଛନ୍ତି ଯିବା ହେଲେ ଟିକେ ସାଙ୍ଗ ହେଇକି ମାମୁଁଙ୍କ ପୁଅ ହରିକା ବି ଅଛନ୍ତି ମୁଁ କହିଲି ହଉ ସ ବିବାହ ହେଲେ ଆଉ ସିଏ ମିଶିଗଲେ ଟିକେ ବୁଲାବୁଲି କରିକି ଆସେ ତମେ ଆଉ କଣ ଯାଇହବ କି। ସବୁବେଳେ ପଇସା ମାନେ ଯୋଉଠି ଖର୍ଚ୍ଚ କରିବାଟା ହେଇଟା ଠିକ। ଆଉ ମୁଁ କାଇହିଁକି ମାନେ ଏବେ ବି ଲୋକ ଅଛନ୍ତି। ଲୋକ ଯାଇକି ମଧୁଆ ମାଂସ ଖାଇକି ଇଏ କରୁଚନ୍ତି ଆଉ ମାନେ ପ୍ରାୟ ଲୋକଛନ୍ତି ପଇସା କମ ଥାଉ ସେ ଟ୍ରେନରେ ହୁଅନ୍ତୁ ମେ ରେଳ ଗାଡି ହଉ କି ବସ ରେ ହଉ
ହୁଁ।
ସେ ତାଙ୍କର ଗାଡି କରିକି ପ ଯାଉଚନ୍ତି ମାନେ ସେତିକି ପଇସା ମାନେ ଜଗା ପଛରେ ହେଲେ ସେ ଆଉ ମଦ ମାଂସ ଖାଇ ଲୋକ ତ ଆଜି ଯେମିତି ହଉଚନ୍ତି ଆପଣ ଜାଣିଚନ୍ତି। ଏମିତି କିଛି ନାହିଁ ମ। ଆଉ ରା ଆପଣ ଏବେ କଣ କରିଥିଲେ।
ହଁ ଏବେଇ ପୁଅଟାକୁ ଖାଇ ନଥିଲା ଦିଟା ବେଳେ ତ ଏବେ ସେ ଖାଇବସେ ଖାଇଲା ତାଉ ଖାଇବାକୁ ଦେଇକି ଆସିଚି ପୁଣି ମୁଁ ଗଲେ ରୋଷେଇ କଲେ ରାତିକି ଖାଇବୁ। ଆଉ ମା ପୁଅ ଦି ଜଣ ନା ସେଇଥିନି ସେ ଖାଇନଥିଲା ସେମାନେ ସବୁ ଖାଇ ପିଇ ଗଲେ ସେ ଖାଇନଥିଲା। ସେ ତାକୁ ଏବେ ଖାଇବାକୁ ଦେଇକି ଆସିଲି ମୁଁ ଟିକେ ଦେଖିବା ଟିକେ ସେ ଝିଅ ସହିତ ଟିକେ କଥା ହେଇଯାଏ।
ହଁ ଜାହା ବି ଭାବିଚନ୍ତି ଏଇଟା ବଡ କଥା ଇଆଠୁ ଆଉ ବଡ କଥା କଣ ହେଇପାରେ।
ହୁଁ ହୁଁ।
ଆଉ ଏମିତି କଥା ଆଉ ବର୍ଷା ବର୍ଷା ଆଜି ଟିକେ ହେଇଥିଲା ଆମ ଆଡ ଆପଣଙ୍କ ଆଡେ କୁହନ୍ତୁ।
ହଁ ଏମିତି ଅଳ୍ପ ଟିକେ ଟିକେ ହେଇଚି ବହୁତ ଗରମ ଲାଗୁଚି ନା ଏଇ ଯେ ବର୍ଷା ଟିକେ ଟିକେ ହେଲା ବହୁତ ଗରମ ହଉଚି। ହ
ହଁ ଏବେ ତ ପୂର୍ଣ୍ଣିମା ଅଛି ବଧେ ମୁଁ ଏ ହଁ। ନା ହେଇନି ଆମ ଆଡ଼େ ଏତେ ହେଇନି। ଅଳ୍ପ ଟିକେ ହେଇ ନା ମାନେ ଯେତିକି ବି ହେଇଚି ହାଲାକା ରେ ହେଇଚି ବର୍ଷା ମାନେ ଟିକେ ଥଣ୍ଡା ତ ବଢିଯାଇଚି। କିନ୍ତୁ ଏଇ ବର୍ଷ ପୁଣି ଯେମିତି କହୁନ ଥିଲେକି ମରୁଡ଼ି ହବ ଇଏ ହବ ସିଏ ହବ କହୁଚନ୍ତି। ମୌସୁମୀ ବି କହୁଥିଲେ ପଚିଶ ରୁ ଆସିବ ବୋଲି କିନ୍ତୁ ଦେଖିଲା ବେଳୁ ନା ମୌସୁମୀ କିଛି ଦେଖି ଜଣା ପଡୁଚି। ନା କାହିଁ କଣ ଖରା ତ ଯେମିତି ହଉଚି ମାନେ ମୁଁ ଦେଖିଲିଣି ଆମ ଘର ପାଖାପାଖି ଯୋଉ ମାନେ ଅଛି ଯୋଉ ସରକାରୀ ବେସରକାରୀ ଯୋଉ ବିଦ୍ୟାଳୟ ଗୁଡା ସେଗୁଡା ବି ସବୁ ଛୁଟି କରିଦେଇଚନ୍ତି। ଯଦି ଛୁଟି କରିଦେଇଚନ୍ତି ମାନେ ଏବେ ଛୁଟି କରୁଚନ୍ତି ସେମାନେ ମାନେ ଛୁଆ ବି ଯାଉନାହାନ୍ତି। ମାନେ ଦଶ ରୁ ଚାରି କରିଦଉଚନ୍ତି ଯୋଉ ଭାବିବା କଥା ମାନେ ଖାଲି କୋଇଲା ଏରିଆ ହେଲେ ନୁହେଁ ଯେ ଅନୁଗୁଳୁ ଯେମିତି ଅନୁୁଗୁଳୁ ତାଳଚେର ରେ ସିଏ କରିଦେଇଚନ୍ତି କହିଲେ କଇଲା ଏରିଆ ବେଶୀ ଇଏ ହବ ତାତି ହଉଚି କି ତାପମାତ୍ରା ବଢି ଯାଉଚି ବୋଲି ଭାବିକି ସକାଳୁଆ ସ୍କୁଲ କରିଦେଇଥିଲେ ମୁଁ ଶୁଣିଥିଲି। ଏବେ କଥା କହିପାରିବିନି କିଛି ଦିନର କଥା କହୁଚି କିନ୍ତୁ ଗାଁ କିନ୍ତୁ ସିଏ ଜାଣି ପାରୁନାହାନ୍ତି। କିନ୍ତୁ ମାନେ ସହରରେ ଯେତିକି ବର୍ଷା ହଉଚି ଆମ ଗାଁ ରେ ବି ହେତିକି ବର୍ଷା ହଉନି। ଆମେ ଗାଁରେ ରହିଲେ ଲଭ ଆଉ କଣ? ଏଇଆ ଟିକେ ଚାଷ ବାସ କଲେ ଆମର ଟିକେ ଲାଭ। ଏ ବର୍ଷ ତ ବର୍ଷା ହବାର ନାହିଁ କହୁଚନ୍ତି। ଦେଖାଯାଉ କଣ ହଉଚି ଆଉ। ଆଉ ଆମେ ପୁରୀ ଯିବୁ ବୋଲି ଭାବିଛୁ ଆପଣଙ୍କୁ ଡାକିଲେ ଆପଣ ନିହାତି ଆସିବେ ଆମେ ଯିବା। ସମସ୍ତେ ହଁ ଖାଲି ଏକୁଟିଆ ଗଲେ ଭଲ ଲାଗିବ କି। ପୁରୀ ଗଲେ ମାନେ ସମସ୍ତେ ସାଙ୍ଗସାଥି ହେଇ କି ଗଲେ ଭଲ ଲାଗିବ ଆଉ ଏବେ ତ ସବୁ ସୁବିଧା ହେଇଗଲାଣି। ମୋବାଇଲ ରଖିବେ ଆଗରୁ ହଁ ସେ ନଥିଲେ ଆଲ୍ ମାନେ ସେତେ ପ୍ରବେଶ କରୁନାହାନ୍ତି ମୋବାଇଲ ହଉ କି ମାନେ ଫୋନ ହଉ କି ଆଉ କଣ ମାନେ ପ୍ରବେଶ କରୁନାହାନ୍ତି କିଛି କରୁନାହାନ୍ତି। ତାବି ଏମିତି କରୁନାହାନ୍ତି ମୋବାଇଲ ଘଣ୍ଟାକୁ ଆସିବା ପାଇଁ ଯାଇଁକି ଫୋନ ଘଣ୍ଟାକୁ ପରେ ଆସିଛନ୍ତି ସେଗୁଡାକ ବି ଆଲାଉ କରୁ ଯଦି ଯିବି ମାନେ ମାନେ ପ୍ରବେଶ କରୁଛନ୍ତି ସେଗୁଡା ଟିକେ ଇଏ ନହେଲେ ଭଲ କିନ୍ତୁ ଯେତିକି ବି ମାନେ କରିଛନ୍ତି ଭଲ ଆଉ ଯେହେତୁ ସେ ବଡ ଠାକୁର ଆଉ ତାଙ୍କ ଇଏଟା ଆଉ ଆଉ ସେ ବାହାରେ ଆଉ ଦେଖେଇବେ କି, ଏଇ ତ ମେନ ତାଙ୍କର ସେ ଦଉଛନ୍ତି ଆମର କଣ କହିଲେ ଭାବନ୍ତୁ ସେ ସ୍ନାନ ପୂର୍ଣ୍ଣିମା ରେ ଆମେ ଦେଖିଲେ ତାଙ୍କୁ ମାନେ ଯୋଉମାନେ ଆଉଛନ୍ତି ନହେଲେ ଆମର ରଥଯାତ୍ରା, ସୁନାବେଶ ତ ଦେଖିଲା ଆଉ ଅଧିକ ଟା କଣ ଦେଖିଥାନ୍ତେ ମାନେ ଦେଖିକି ସୁନାରେ ସଜନ୍ତି ସେ କଣ ପ୍ର ସବୁବେଳେ ଆଉ ମାନ ପ୍ରତ୍ୟେକ ଦିନ ଆଉ କଣ ସେ ଘରେ ସଜ ହେଇ ପାରିବେ କି ମାନେ ମନ୍ଦିର ଭିତରେ।
ହୁଁ।
ଆଉ ଏମିତି ହଉ ଆମେ ଯିବୁ ପୁରୀ ଆପଣ ନିହାତି ଆସିବେ। କହିବି ହେଲା ଭଲ ଲାଗିବ।
ହ
ଖୁସି ଲାଗିବ ଆପଣଙ୍କୁ ଖୁସି ଲାଗିବ।
ହଁ ଆଉ ସାଙ୍ଗସାଥି ହେଇକି ଯେତେ ଯିବା ସେତେ ଭଲ ଲାଗିବ ନା। ଦୁଃଖ ସୁଖ ହବା ତା ଭିତରେ ଚିହ୍ନା ଅ ଚିହ୍ନା ପରିଚିତି ହଁ ଏବେ ଅଳ୍ପ ଅଳ୍ପ ଅଳପ ଚିହ୍ନା ହେଇଛି ତାପରେ ଟିକେ ଅଧିକ ଚିହ୍ନା ପରିଚିତ ହେଇଯିବ ଆଉ।
ହଁ ଯେତେବେଳେ ଆ ଭହୁତ୍ କହିଛନ୍ତି ଆମକୁ ବି କହିବେ ଆମେ ବି ଯିବୁ। ଏମତି ମୁଁ କହିଲି ହଁ ନିବା ନିିହାତିି।
ଆଉ ଯିବା ସିଆଡୁ ଆସିଲେ ପୁଣି ଟିକେ ତାରିଣୀ ଆଡେ ଯିବା, ହଁ।
କେଉଁଝର ନିହାତି ହଉ ଆଉ କେବେ କଥା ହବା ଆଉ।
ଆଇ ହଁ।